ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ।
କଣ କରୁଛନ୍ତି?
ଏଇ ବସିଥିଲି ଆଉ। ଆଉ ତମେ?
ଅହୋ, ମୁଁ ବି ବସିଛି ବାହାରେ ଆଉ।
ହୁଁ ହୁଁ
ଠିକ୍ ଠିକ୍।
ଆଉ କଣ?
ଆଉ ଭଲ ଅଛନ୍ତି?
ଆଉ ହଁ ତମେ?
ହୁଁ ଭଲ ଅଛି।
ଘରେ ସବୁ?
ହୁଁ ଘରେ ସବୁ ଭଲ। ତମ ଘରେ?
ହଁ ଭଲ।
ଉୁଁ ହୁଁ।
ପଢ଼ାପଢ଼ି ସବୁ ସରଲାଣି?
ହଁ ପ୍ଲସ୍ ଟୁ ସରିଛି ଆଉ।
ଉଁ ହୁଁ, ହଁ।
କଣ ଟ୍ରେଣ୍ଡ ଥିଲା, ସାଇନ୍ସ ନା ଆର୍ଟ୍ସ?
ଆର୍ଟ୍ସ।
ଓ ହୋ।
ତମର?
ୟା ପରେ, ମୋର ସାଇନ୍ସ।
ଆଚ୍ଛା।
ୟା ପରେ କଣ ଭାବିଛ କରିବ ବୋଲି?
ଘରେ ତ ଅଛି ଦେଖିବା।
ଆଡମିଶନ୍ ସବୁ ହେଲାଣି ନା।
ହୁଁ ହୁଁ। ଆଉ ରଜରେ କୁଆଡେ ପ୍ଲାନିଂ ଥିଲା?
ରଜରେ ଆମ ଢେଙ୍କାନାଳରେ ଯେତିକି ଆ ଭୁଲଥିଲୁ ସେଆଡ଼େ ଆଉ। ଦିଟା ତ ରଜ ବର୍ବାଦ୍ ହେଇଗଲା ଗୋଟେ ରଜ।
ପ୍ରଥମ ରଜ ଟା ମୁଁ ଘରେ ରହିଥିଲି ସେକେଣ୍ଡ ରଜ ବି ଘରେ ଥିଲି। ଥାର୍ଡ ରଜରେ ଟିକେ ବୁଲିବାକୁ ଆସିଥିଲିଥିଲି ବାସ୍।
ରଜ ତମ ପର୍ବ ତମେ ନିଜେ ବୁଲିନ?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
ଓ ହଉ ଆ। ଓ ଥାର୍ଡ ରଜ କୁଆଡେ କୁଆଡେ ଯାଇଥିଲ ନା ନାଇଁ କୁଆଡେ?
ନାଇଁ ହଁ ଘର ପାଖରେ ଗୋଟେ ଅଛି ଏଇଠି ଗୋଟେ ଡାମ୍ ଟେ ବାସ୍। କଡିଆ ବୋଲି ଗୋଟେ ଜାଣିଥିବ ଜୋକ୍ କୋଡିଆ ଗୋଟେ ଜାଣଥିବ? ଏଇଠି ରାମ ରଜାମର ହୁଏ ଯାଜ ଏଇଠି ଅଛି ସେଇଠି ଯାଜପୁର ସେଇଠି। ଆଉ ଗଡ଼ମଧୁ ପୁର ଯାଇଥିଲି ଆଉ ହଁ।
ଓହୋ ମୁଁ କହିଲି ପିଠାପଣା ତ ହେଇଥିବ ରଜ ରେ ବହୁତ।
ହଁ ହଁ କମ୍ପଲସରି ସେଇଟା ତ ହବ ନା ଓଡିଆ ଘରେ ସେଇଟା ତ।
ହୁଁ। ଆମର ଯାଇଥିଲୁ ସେ ସାପୁଆ ଡ୍ୟାମ୍ ଯାଇଥିଲୁ। ଆଉ ସେ ଢେଙ୍କାନାଳ ରାଜାଙ୍କ ପାଲେସ୍ ଯୋଉଟା ହଣ୍ଟେଡ ପା୍ଲେସ୍ ଯୋଉଟା କହୁଛନ୍ତି ସେଠିକି ଯାଇଥିଲୁ।
ହୁଁ।
ଆଉ କପିଳାସ ଯାଇଥିଲୁ ଏମିତି ସପ୍ତ ସଯ୍ୟା ଯାଇଥିଲୁ ଆଉ।
ଅ ହ।
ହୁଁ।
ଘରେ ସବୁ ଭଲ।
ହଁ ଭଲ ତମ ଘରେ। ଘରେ ଆଉ କିଏ କିଏ ଅଛନ୍ତି।
ହଁ ପାଞ୍ଚ ଜଣ ଫ୍ୟାମିଲିରେ ଅଛୁ।
ମାନେ ତମକୁ ମିସାଇକି।
ହଁ।
ଓହୋ ସେ୍ମ ସେମ୍ ପୁରା ଆଉ।
ଉଁ ହୁଁ।
ହୁଁ।
ଆଉ ପୁରୀ ଯାଇଥିଲେ ନା ପୁରୀ ଯାଇନ।
ହଁ ପୁରୀ ଯାଇଥିଲି। ଯାଇଥିଲି ଯେ ଠାକୁରଙ୍କୁ ଦେଖି ଦେଖି ପାରିଲିନି ଆଉ ଏ ଏବେ ମଝିରେ ଥରେ।
ଦେଖି ପାରିଲନି କି।
ନାଇଁ ପହଡ ପଡ଼ିଥିଲା।
ପହଡ଼ ପଡିଥିଲା।
ହଁ।
ହଁ ତାଙ୍କ ଦର୍ଶନ ସେଇ ଇଛା କରିନାହାନ୍ତି ଦର୍ଶନ ଦେବା ପାଇଁ।
ନା ବା ଆମେ ଜଷ୍ଟ ପଶିଲୁ ମନ୍ଦିରରେ ପହଡ଼ ପଡିଲା। ଆମେ ବାହାରିଲୁ ପହଡ଼ ଖୋଲିଲ। ତାପରେ ଚାରିଟାରେ ଟ୍ରେନ୍ ଥିଲା ସେଥି ପାଇଁ ଆଉ ସେକେଣ୍ଡ ଟାଇମ୍ ଯାଇ ପାରିଲୁନି ଆଉ। ଏ ଦେଖିବା ଆଉ କଁ ତମେ କେତେ ଥର ଯାଇଛ ପୁରୀ।
ମୁଁ ବର୍ଷକୁ ଥରେ ଯାଏ। ଦୁଇଟା ଠାକୁର ନଗାନ୍ତି ଦେଖିବା। ବର୍ଷକୁ ଡୋରୀ ଲାଗେ ଗୋ ଥରେ।
ଜଗନ୍ନାଥଙ୍କ ପ୍ରିୟ ଭକ୍ତ ତମେ।
ବର୍ଷକୁ ଥରେ ନଖେ ଡାକୁଛନ୍ତି।
ହଁ ବା ସେଟା ବି ମୁଁ ଜାଣିନି। ଉଁ ପ୍ରିୟ ଭକ୍ତ କି କୋଉ ଭକ୍ତ ବେ
ଆଉ ଆମେ ଏତେ ମୁଣ୍ଡ ବାଡଉଛୁ ଯାଇପାରୁନୁ ତମକୁ ଡାକୁଛନ୍ତି ସବୁ ବର୍ଷ ଯାଉଛ।
ଉଁ ହୁଁ ହୁଁ। ଥରେ ହୃଦୟରୁ ଡାକ ସେ ନିଶ୍ଚିତ ଶୁଣିବେ। ବା ସାଙ୍ଗସାଥି ଯିବ ବିଚ ରେ ଗାଧେଇବ ଏଇ କରିବ ସିଏ କରିବ ସେଟା ତ। ନ ମାନେ ସାଧାରଣ କଥା ତମେ ଯିବ ଠାକୁର ହୃଦୟରେ ଥରେ ଡାକ। ନିଶ୍ଚିତ ଡାକିବେ କହିବେ ଆସୁନୁ ତ ଦର୍ଶନ ଦେବି।
ସତ କଥା ଏଇଭଳି ଇନସିଡେଣ୍ଟ ହେଇଚି। ମୋର ମାନେ ଯେତେବେଳେ ଆସଛି ଡାକିଛି ଠାକୁର ଶୁଣିଛନ୍ତି ମୋ କଥା ଯେଉଥିପାଇଁ ଡା କିଛି ଜଉଟା ଶୁଣିଛନ୍ତି।
ହୁଁ ହୁଁ।
ଏମିତି କଥା ହେବାରେ ବହୁତ ଥର ମାନେ ଯେତେବଳେ ଝଗଡ଼ା ଫଗଡ଼ା ହେଇଯାଏ ମୋର ଠାକୁରଙ୍କୁ କୁହେ ଠାକୁର ଶୁଣନ୍ତି।
ନିହାତି ସେ ଚଳନ୍ତି ଠାକୁର ନିହାତି ଶୁଣି
କୋଉ ଠାକୁରଙ୍କୁ ବେଶୀ ମାନ।
ଯୋଉ ବିଷୟରେ ଏବେ ଟପିକ୍ ଚାଲିଛି।
ଅ ହୋ।
ତାଙ୍କୁ ମାନେ ସବୁ ଠା କରନ୍ତି ସେତ ସବୁ ନା ସବୁ ଯୁଗରେ ସେ ସବୁ ଅବତାର ଗୋଟେ ଗୋଟେ ନିଅନ୍ତି।
ହଁ ତ ଅଲ୍ ଇନ୍ ୱାନ୍।
ହୁଁ ହୁଁ ହୁଁ ହୁଁ।
ହେ।
ନାହେଲେ କା ପାଖେରେ। ଏ ତା ପାଖେରେ କେହି ବି ଅ ଉଁ ଅଭୋଖା ଶୁଅନ୍ତିନି କିଏ ଭୋକରେ କେବେ ଶୁଅନ୍ତିନି ତା ପାଖରେ ତ ସବୁ ଖାଆନ୍ତି ନା।
ହଁ ଏଇଟା ଯୋଉଟା କହିଲ ଠିକ କଥା।
ନହେଲେ ସବୁ ମନ୍ଦିରରେ ପତାକା ଗୋଟେ ପଟ ଉଡ଼ିଥିବ ତା ପତାକା ଅଲଗା।
ଅପୋଜିଟ ଡାଇରେକ୍ସନରେ ବୁଲୁଚି।
ନିହାତି ନିହାତି। ଆଉ ପୁଣି ସେଠି ଗୋଟେ ଯମଶଳା ପଥର ବି ଅଛି। ସେଠି ଛିଡା ହବୁ ପତିତପାବନଙ୍କୁ ଦେଖିବୁ କ୍ଲିୟର ଦେଖାଯିବ। ବହୁତ ସାରା ତା ଦେରେ ରହସ୍ୟ ଅଛି ତାର।
ହଁ ମନ୍ଦିର ଛାଇ ପଡ଼େନି।
ନିହାତି ଭାବ କୋଉ ମନ୍ଦିର ନିଜ ଗୋଟେ ମଣିଷ ଗୋଟେ ଗଛଟେ ବି ହେଲେ ତା ଛାଇ ଅଛି ଗୋଟେ ମଣିଷ ଟେ ଛିଡା ହେଲେ ବି ତାର ବି ଛାଇ ଅଛି। ଏତେ ବଡ ଦେଉଳଟେ ହେଇକି ବି ତାର ଛାଇ ନାହିଁ। ସେ ପୁଣି ସମସ୍ତଙ୍କୁ ନେଇକି ସେ ରହିଛି ତା ଭାଇ ଭଉଣୀ ତା ମା। ସମସ୍ତଙ୍କୁ ନେଇକି ସେ ଅଛି।
ହୁଁ ତ।
ହଉ।
ସବୁ ସେ ଜଗନ୍ନାଥଙ୍କ ମାୟା ଆଉ ଆମେ କହିଲେ କଣ ହବ।
ହୁଁ।
ଏମିତି ମାନିଲେ ଠାକୁର ନ ମାନିଲେ ପଥର ସେମିତି ଆଉ।
ମାସ୍।
ସିଏ କିନ୍ତୁ ତାଙ୍କଠି କିନ୍ତୁ ଓଲଟା ମାନିଲେ ଠାକୁର ନ ମାନିଲେ ବି ଠାକୁର।
ବାସ୍ ସେ ନଥିଲେ କଣ ରାତିିନ ମୁଁ ଜାଣିବାରେ ରାତିଦିନ ନହୁଏ। ଏମିତିରେ ତ ସବୁବେଳେ କଣ ପତାକା କୋଉ ମନ୍ଦିର ଚେଞ୍ଜ ହୁଏ ତାର ସ ପ୍ରତିଦିନ। ଚେଞ୍ଜ ହବ ନହେଲେ ଦେଉଳ ବନ୍ଦ।
ହଁ। ଆଉ ଗୋଟେ କଥା ଜାନିଛନ୍ତି? ଯେମିତି ଆମ ଛାତି ରେ ହାତ ରଖିଲେ ଯେମିତି ଧକ ଧକ ହୁଏ ଜଗନ୍ନାଥ ଛାତି ରେ ସେମିତି ହା
ହୁଁ ହୁଁ ନିହାତି ସେ କହିବେ ମଣିଷ ଅଛନ୍ତି କରିଦେବେ ଅଛନ୍ତି।
ହଁ ବା କଣ ବ୍ରହ୍ମ ପଦାର୍ଥ ନା କଣ ତା କୁହନ୍ତି। ଯେ ଯେତେବେଳେ ଆମର ହୁଏନି ମୂର୍ତ୍ତି ଯେତେବେଳେ ଚେଞ୍ଜ ହୁଏ। ଅ ସେତେବେଳେ ପୁରୁଣା ମୂର୍ତ୍ତିରୁ ଆଣିକି ଲଗାନ୍ତିନି ନା ସବୁ ପୁରା ଲାଇଟ୍ ବନ୍ଦ କରିବେ ଯିଏ ଆଣିକି ଯାହାକୁ ଭଗବାନ ସ ସପନେଇଥିବେ ସିଏ ବି କେବଳ ନେ ଆଉ ସିଏ ବି ମାନେ ଥୋଇ ସାରିଲା ପରେ ଦିବ୍ୟ ପଦାର୍ଥ ତାପରେ ସେ ବି ତାଙ୍କର ଡେଥ୍ ହେଇଥାଏ।
ହୁଁ।
ହୁଁ ଅ।
ଖାଲି ଟାରେ କୁହାଯାଇଛି ସେ ମଉଡମଣି ସବୁ ଅଛି।
ଉୁଁ।
ଭାତ ଭାତରୁ ସେ ନିର୍ମାଲ୍ୟ ନିର୍ମାଲ୍ୟ ରୁ ମହାପ୍ରଶାଦ କେତେ ଦାନ ସେଇ ଗୋଟେ ଜିନିଷ କେତେ ନ ଦିଆ ହୁଏ। ପନ୍ ଭୋ କୋଟି ଭୋଗ ତାଦେହରେ ତା ପାଖରେ ଲାଗେ। ଆମର ତ ନର୍ମାଲି ସବୁ ଠାକୁର ପରେ ଗୋଟେ ଦିଟା। ଯୋଉଟା କି ଧରିଲେ ହାଡ ବାରଟା ଲାଗୁଥିବ ଛପନ
ଛପନ ହଁ ବା। ଫୁଣି କେବେ ସଟ ହେବନି କି କେବେ ବଳି ପଡ଼ିବନି।
ନା କେ ବି ପେଟ ବ୍ ପେଟ ଖାଲି କରିକି ସେ ଟିକେ ଆସ ମାନେ ଫେରନ୍ତିନି। ସମସ୍ତେ ଖାଇକି ଟିକେ ଖାଇବା ମାନେ ଅବଢ଼ା ପେଟ ଫୁଲ।
ହଁ ରେ ହଁ।
ଏଥା ତମ ଟାସ୍କ କେତେଟା କପ୍ଲିଟ ହେଲା ନା ହେଇନି?
ମୋର ଷ୍ଟାର୍ଟ କରୁଛି ଏବେ ଯେ ନଅଟା ଏଇଟା ହେଲେ ନଅଟା ହେଇଯିବ।
ହୁଁ ହୁଁ ମୁଁ କରିପାରିନି ମୋର ଛଅ ଟା ଅଛି।
ଫାଷ୍ଟ ଟା।
ଛଅଟା।
ମାନେ ଫାଶ୍ ମାନେ ଛଅ ନମ୍ବର ଟାସ୍କ କରୁଛନ୍ତି?
ହୁଁ।
ନା ଯୁଟା ଫାଷ୍ଟ ତିରିଶଟା ଆସିଥିବ ସେଇଟା କରୁଛନ୍ତି।
ନା ନା ନା ଏବେ ରିସେଣ୍ଟ ଖୋଲିଛି।
କରୁଛନ୍ତି
ତମର ସେଇଠା ସଇଲାଣି କି?
ନାଇଁ ବା ମୋର ଫାଷ୍ଟଟା ଚାଲିଛି ଏଇଟା ନଅ ନମ୍ବର।
ମୋର ଫାଷ୍ଟ ଛଅ ନମ୍ବର ତିନି ନମ୍ବରରେ ଆଗୁଆ ଅଛ କଂଗ୍ରାସ
କିଛି ନାହିଁ ତମେ ଏହା ପରେ କଲ୍ କରିଦେବ।
ମୁଁ ଏବେ ତମକୁ କଲ୍ କରିଦେବି ଆଉ କିଏ?
ହଁ ହଁ ତାରେ କାଲି ବି ସେମିତି କରିଦେବ ପାଞ୍ଚ ଥର ନା କେଥର ତ ହେବ?
ପାଞ୍ଚଥର।
ହଁ ସେଇଟା ମୋର ଆଉ ଚାରି ଥର୍ ତାପରେ ତମର ପାଞ୍ଚଥର ଅଛି। ହେଇଯିବ ଆଉ ମୁଁ କହିଲି ମୋ ଏଇଟା ସରିଲେ ଚାରିଥର ଆଉ ହେବ। ତାପରେ ତମେ ଏବେ କଲ୍ କରିଦବ ତାପରେ କାଲି ଚାରିଥର ଆଉ ତମେ ଚାରିଥର ମୁଁ ଚାରି ଏଥର କଲ୍ କରିଦେବେ ପାଞ୍ଚ ଥର ହେଇଯିବ।
ହୁଁ ହୁଁ। କେତେବେଳେ ଫ୍ରି ରହିବେ ମୋତେ କହିବ ମୁଁ କରିଦେବି ଆଉ।
ହଁ କଲ୍ କରିପାରିବି ତ?
ହଁ ହଁ।
ନା ମେସେଜ କରିବି।
ମେସେଜ କରିଦବୁ
ହଉ ହଉ।
ମୁଁ ଏବେ ଥରେ କରି ଦଉଚି।
ହଁ-ହଁ-ହଁ ଏଇଟା ସରିଯାଉ।
ହଁ, ଏବେ କଣ ରୋଷେଇ ନା ରାତି ରୋଷେଇ?
ହଁ ରାତିରେ ହବ ସେ ଭାତ ଡାଲମା କି କଣ ହବ ଆଉ।
ଘରେ କିଏ ମା ରୋଷେଇ କରନ୍ତି ନା କିଏ କରନ୍ତି?
ହଁ ମାମା।
ଭାଇ ଛୋଟ ନା ବଡ?
ଭାଇ ମୋର ଛୋଟ।
ହଉ ମୁଁ ଏବେ କରଚି।
ହଁ-ହଁ।